ହଁ କଣ କରୁଛ
ଏଇ ଶୋଇଛି ଆଉ କଣ କରିବି
ହ ଖାଇ ସାରିଲାଣି
ହଁ ଖାଇସାରିଲାଣି ଏବେ ଜଷ୍ଟ
କଣ ଖାଇଲ
ଭାତ ଡାଲମା ସୋୟାବିିନ ତ କରି
ତମର ରୋଷେଇ କିଏ କରେ
ଭହାର ଯ
ହଉ ଫ୍ୟାମିଲି ଅଛ ସେଠି
ଫ୍ୟାମିଲି ବାପା ମି ବାହାରେ ରୁହନ୍ତି ଝାରସୁଗୁଡାାରେଉ ମୁଁ ଏବେ ଗାଁ ରେ ଅଛି
ଆଚ୍ଛା ତ ଚାଲନ୍ତୁ ଆମ ଆମ ତ ଆମ ଟପିକ୍ ଥିଲା ପରିବାର ତ ତମ ପରିବାରରେ କି ଖେଳଛନ୍ତି
ଆମ ପରିବାରରେ ଆମେ ତ ଚାରି ଜଣ ବାପା ମୁଁ ମମି ଆଉ ମୋ ଦିଦି ଦିଦି ମ୍ୟାରେଜ କରିଗଲାଣି ପାଞ୍ଚ ଛଅ ବର୍ଷ ହବ ଏବେ ବାପା ମାଁ ବି ରହନ୍ତି ଝାରସୁଡାାରେ ମୁଁ ତ ଜବ ସଦସ ଭୁବନେଶ୍ଵର ରହୁଛି
ବଡ଼ ଭାଇ
ବଡ ଭାଇ ମାନେ ମୋ ବଡ ବାପୁ ଅସ ନିଜ
ଆଛା ହ ତାମାନେ ତମେ ଭାଇ ଭଉଣୀ ଦି ଜଣ
ହଁ ମୁଁ ଦିଦି ମ୍ୟାରେଜ କରି ଯାଇଛି
ଆଚ୍ଛା ତାଙ୍କର କଣ ଫ୍ୟାମିଲି?
ତାଙ୍କର ଭାଇ ଭାଇ ସେ ଆଉ ଗୋଟେ ପୁଅ ଗୋଟେ ଝିଅ
ପୁଅକୁ ସାତ ଆଠ ବୟସ ସାତ ବର୍ଷ ଖଣ୍ଡେ ହବ ଝିଅ ଦି ତିନି ବର୍ଷର ହବ ଫୁଲବାଣୀରେ
ଆଚ୍ଛା ସେ ଭଲ ଜବ୍ କଣ କରୁଚନ୍ତି?
ଜବ ଭାଇ ଅଛନ୍ତି ଭିଏଲଡବ୍ଲୁ ରେ
ହଁ ହଁ ଦିଦି
ଦିଦି ହାଉସୱାଇଫ
ହଁ ପରିବାର କହିବାକୁ ଗଲେ ତ ହେଉଛି ଆମ ଜୀବନର ସବୁଠୁ ଜରୁରୀ ଅଂଶ ଏହା ହେଉଛି ଯେ ଏକ ଛୋଟ ଗୋଷ୍ଠୀ ଯେଉଁଥିରେ ମାଆ ବାପା ଭାଇ ଭଉଣୀ ଅନ୍ୟ ସଦସ୍ୟ ମାନେ ଥାନ୍ତି ଯେମତ ଯେପରିକି ଦାଦା ଖୁଡି ତାଙ୍କ ପିଲାମାନେ ଏମିତି ସବୁ ପରିବାର ଆମକୁ ପ୍ରେମ ସୁରକ୍ଷା ଓ ସହାୟତା ଦେଇଥାଏ ଆମେ ପ୍ରଥମେ ପରିବାରରୁ ଶିଖୁ ଯେ କିପରି କଥା କହିବା କିପରି ବାଟ ଚାଲିବା ଭଲ ମଣିଷ କିପରି ହେବା ଏସବୁ ଆମେ ଜାଣୁ
ହଁ
ତ ପରିବାର ଦି ପ୍ରକାର ଥାଏ ଯାହାକି ଜଏଣ୍ଟ ଫ୍ୟାମିଲି ଗୋଟେ ରହେ। ଆଉ ବାକି ଆମର ସ୍ୱଳ୍ପ ପରିବାର ଯାହାକୁ କୁହାଯାଏ ମାନେ ବାପା ମା ଭାଇ ଭଉଣୀ ଏ ଏମିତି ଥାଆନ୍ତି। ତ ତମକୁ କୋଉ ଫ୍ୟାମିଲି ଭଲ ଲାଗେ ମାନେ ଜଏଣ୍ଟ ଫ୍ୟାମିଲି ନା ନିଜର।
ହୁଁ ଜଏଣ୍ଟ ଫ୍ୟାମିଲି ତ ଓଭିଏସଲି ଭଲ ଲାଗିବ।
ତମ ଜେଜେବାପାଙ୍କର ଚାରିଭାଇ ଥିବେ। ନାଇଁ ଯଦି ବା ମାନେ ଜେଜେ ବାପାଙ୍କର ପୁଅ ମାନେ ତମ ବାବା ଯିଏ। ତମ ବାବାଙ୍କର ଦି ଭାଇ କି ତିନି ଭାଇ ଯାହା ଥିବେ ମିଶିକି ଥିବେ।
ହଁ ଆମର ତ ଆକଚୁଏଲି ଜଏଣ୍ଟ ଫ୍ୟାମେଲୀ ହିଁ ନାହିଁ ଆମ ସମସ୍ତେ ଅଲଗା ହେଇଯାଇତି। ମୁଁ ଜଏଣ୍ଟ ଫ୍ୟାମିଲି ବିଷୟରେ ଜାଣିନି କିନ୍ତୁ ଯେ ଫେରେ ଜଏଣ୍ଟ ଫାମିଲ ଖୁସି ଲାଗିବ ଅଧିକା ମେମ୍ବର ହେଲେ ତମକୁ ବେଶୀ ଗେଲ୍ହା ହବ।
ହୁଁ। ଆମେ ଫାଷ୍ଟ ଏବେ ଆମେ ୱାନ୍ ଇୟର ହେଲା ଅଲଗା ହେଇଛୁ ନହିଁ ଯଦି ଆମେ ମୁଁ। କହିବାକୁ ଗଲେ ମୁଁ ପିଲାଦିନୁ ଜଏଣ୍ଟ ଫ୍ୟାମିଲିରେ ରହି ରହି ଆସିଛି। ବାସ ଏବେ ଗୋଟେ ବର୍ଷେ ହେଲା ଜଏଣ୍ଟ ମୁଁ ଫ୍ୟାମିଲି ରୁ ବାହାରିଛି ଜଏନ ଫ୍ୟାମିଲିରେ ମୋ ବାବା ଜେଜେ ବାପା ହେଇକା ତ ରହିଥିଲେ ଚାରି ଭାଇ। କି ଆମ ବାବା ହାମେ ଆମ ବାବା ହାଙ୍କେ ବି ଚାରି ଭାଇ। ତ ତାଙ୍କ ପିଲାମାନଙ୍କ ସହ ମିଶିକିରି ରହିବା ଆମେ ଭାଇ ଭଉଣୀ ତ ଆମ ଆମ ଗୋଷ୍ଠୀ ଅଲଗା ହୁଏତ। ବାବା ହାଙ୍କେ ତାଙ୍କେ ଭାଇମାନଙ୍କ ସହ ମିଶିକି ରହିବେ ଆଉ ବାକି ମମି ହାଙ୍କେ ତାଙ୍କେ। ଭଉଣୀ ପରି ତାଙ୍କ ଯାଆ ମାନଙ୍କୁ ଦେଖିବେ ତ ଏଇ ଫ୍ୟାମିଲି ଭିତରେ ଅଲଗା ଗୋଟେ। ଯାହାକି ମାନେ ଗୋଟେ ପର୍ବପର୍ବାଣି ଆସୁ କି କଣ ବି। ତ ପର୍ବପର୍ବାଣି ରେ ସମସ୍ତଙ୍କ ପାଇଁ ନୂଆ ଡ୍ରେସ ହୁଏ ଯେପରି ଆମେ ଘରେ ଏକାଠି ହେଇକି ରହୁଛୁ। ତ ସମସ୍ତଙ୍କ ପାଇଁ ଡ୍ରେସ୍ ନୂଆ ଡ୍ରେସ୍ ହୁଏ ତ ଆମେ ଗୋଷ୍ଠୀ ହେଇକିରି। ଆମେ ତ ଗୋଟେ ବାଇକରେ ତ ଯାଇ ପାରିବନୁ ତ ଆମ ଘରେ ଅଟୋ ଥାଏ ସେହି ଅଟୋରେ ଆମେ ସମସ୍ତେ। ତ ଭାଇ ଭଉଣୀ ମିଶିକିରି ଯାଉ ଛୋଟ ପିଲା ଆମ ଛୋଟ ଭାଇ ଭଉଣୀ ମାନଙ୍କୁ ଆମେ ନେଇକି ଯାଉ। ସେଇ ଟାଇମରେ ଆମେ। ଡ୍ରେସ୍ ଯେତେ ଟା ବାଛୁ ତାଙ୍କ ଛୋଟ ମାନଙ୍କ ପାଇଁ ଆମେ ବାଛୁ। କିନ୍ତୁ ଆମ ମାନଙ୍କ ପାଇଁ ସେମାନେ ବାଛନ୍ତି ଏଇଟା ଗୋଟେ ଅଲଗା ଆଉ ବାକି ହୁଁ। ଉଁ ଆମେ ଯେତେବେଳେ ଡ୍ରେସ୍ ଆଣିବାକୁ ଯାଉ ସେଇ ଭିତରେ ଆମେ ଯେତିକି ଡ୍ରେସ୍ ନ ଆଣୁ ଡ୍ରେସ୍। ଚେକିଂ କରିବାକୁ ଯୋଉ ଆମର ଥାଏ ଅଲଗା ରୁମ୍ ଗୋଟେ। ସେଇ ରୁମ୍ ଭିତରୁ ଯାଇ ଫଟୋ ଉଠାଇବାଟା ଆମର କମ୍ପଲସରି। ତ ଏବେ ସେମିତି କିଛି ହୁଏନି ଯେହେତୁ ଏବେ ନିଜ ଫ୍ୟାମିଲି ହେଲା ତ ଏକଲା ହିଁ ରହିବାକୁ ପଡିବ ଏକଲା। ଏକଲା ତ ମୁଁ ସେଇ ମୋ ଦିଦି ଯାଇକି ଡ୍ରେସ ଆଣେ ମତେ ଭଲ ଲାଗେ ଯାହା ତ। ସେମିତି ସେଇ ଖୁସିଟା ତ ଆଉ ନଥାଏ ନା ଭାଇ ମାନଙ୍କ ସହ ମିଶିକି ଯିବାଟା ଅଲଗା ଆମ ମାନେ ନିଯେ ଯାଇକିରି ବାଛିକି ଆଣି ବା ଅଲଗା। ତା ପରେ ଦାଦା ଖୁଡ଼ି ମାନେ ମିଶିକି ରହିଲେ ଖୁଡ଼ି ମାନେ। ମୋ ଖୁଡ଼ି ମାନଙ୍କୁ ମୁଁ କେବେ ସମ୍ମାନ ଦେଇନି। କାହିଁକି ସ ମିଛ କଥା କହିବି ମୁଁ କେବେ ସମ୍ମାନ ଦିଏନି। ମାନେ ତାଙ୍କେ ଆସିଲା ଦିନରଠୁ ମୋ ସହ ମୋ ସାଙ୍ଗ ହେଇକିରି ହିସାବରେ ରହିସଯାଇ ଛନ୍ତି ତ ତାଙ୍କେ ମ ମତେ ନାଁ ଧରି ଡାକନ୍ତି ମୁଁ ତାଙ୍କେ ମୋଠୁ ବଡ ହେଲେ ବି ମୁଁ ତାଙ୍କୁ ନାଁ ଧରିକି ଏବେ ବି ଡାକୁଛି। ଅଲଗା ହେଇଛୁ ସିନା ଏବେ ମୁଁ ତାଙ୍କ ନାଁ ଧରି ଡାକୁଛି କିନ୍ତୁ ଘରେ ମୋତେ ଗାଳି। ଦିଅନ୍ତି ଯେ ସିଏ ବଡ ହେବେ ତମେ ତୁ ନା ଧରି ଡା ତାଙ୍କେ ମତେ ଆହୁରି ସପୋର୍ଟ କରିବେ ଯେ ହଁ ଆମେ ତ ମୁଁ ଆମେ ତ ଡାକୁଛୁ ସିଏ କଣ ଡାକିବ। ସେମିତିରେ ବି କିଛି ଭାବନି ଆମେ ସାଙ୍ଗ ଭଳି ହିଁ ରହିଯାଇଛୁ ଏମିତି ଆଉ। ତ ସେଇ ଟାଇମରେ ଗୋ ଟେ ଘରେ ମିଶିକିରି ଖାଇବା ପିଇବା ସବୁ କିଛି ହଉଥିଲା ଏବେ ନିଜେ। ଏବେ ଏତେ ଘର ଅଛି ଲମ୍ବା ଘର ଅଛି ଆମର କିନ୍ତୁ ମୁଁ ଏକଲା।
ହୁଁ ହୁଁ ହୁଁ ତମେ ତାହେଲେ ଜଏଣ୍ଟ ଫ୍ୟାମିଲି ତମର।
ହଁ ଜଏଣ୍ଟ ଫ୍ୟାମିଲି ଥିଲା କିନ୍ତୁ ଏବେ ଆମେ ଅଲଗା। ବାବା ମମି ମୁଁ ଭାଇ ଭାଇ ତ ରୁହେନୀ ବି ମୁଁ ଏ କଲା ବାବା ତ ବିଜନେସ୍ କରନ୍ତି ତେଣୁ ବାହାରେ ହିଁ ମାନେ ଅଧିକାଂଶ ଦିନରେ ବାହାରେ ହିଁ ରହନ୍ତି ରା ଖାଇବା ପାଇଁ ଯେତିକି ଆସନ୍ତି ନହିଁ କି ଘରେ ଆଉ ବାକି ମମି ବି ହାଉସ୍ ୱାଇଫ୍ ସହିତ ତାଙ୍କର ବି ଜବ୍ ଅଛି ତ ତାଙ୍କେ ବି କାମ କରିବାକୁ ପଳାନ୍ତି ତ ମୁଁ ପାଠପଢ଼ା ସହ ଘର ଏମିତି ଆଉ ଏକଲା କେତେ କେବେ କେବେ ରହିଯାଏ। ସେଇ ଟାଇମ ରେ ସ ବୁ ଭାଇ ଭଉଣୀ ଥିଲେ ତ ଏତେ ଧରା ପଡୁନଥିଲା ଯେ ହଁ ବାବା ମମି ନାହାନ୍ତି ପାଖରେ ଏକେଲା ରହୁଛୁ ବୋଲି। ଏତେ ବେସି ଫିଲିଂସ ତ ହଉନଥିଲା ଏବେ ଯେମିତି ହଉଛି ବାକି ସ ସେଇ ଟାଇମରେ ମାନେ ଆମେ ଯଦି ଯେବେ ପିଲା ମା ବାପା ଶିଖାଇଥାନ୍ତି ଯେ ଆମେ ବଡ଼ମାନଙ୍କୁ କିପରି ସମ୍ମାନ ଦେବା। ଛୋଟ ମାନଙ୍କୁ କେମତି ଭଲ ପାଇବା ଦେଇକିରି ମାନେ ତାଙ୍କ ମନକୁ ଖୁସି କରିବା। ଘର କାମରେ ସହଯୋଗ କରିବା ସତକଥା କହିବା ଭଲ ଅଭ୍ୟା ଏମିତି ସବୁ ସବୁ ମା ଆଉ ମାଆ ଆମକୁ ଭଲ ପାଇବା ଦେଇଥାନ୍ତି ଆମ ଦେଖାଶୁନା ଭଲ ମନ୍ଦ ଖାଇବା ପିଇବା। ମାନେ ଆମ ଭଲ ଜିନିଷ ଯାହା ଆମ ଫେବରେଟ ଜିନିଷ ଯାହା ସବୁ ମା ବାପାଙ୍କୁ ହିଁ ଜଣା ଥାଏ।
ହୁଁ।
ଆଉ ବାପା ତ ଆମ ପରିବାରର ସୁରକ୍ଷା ଓ ସମର୍ଥନ କରନ୍ତି ଯେ ମାନେ ଆଉ ସେ କହୁନାହାନ୍ତି ମାନେ ଯୋଉ ପିଲା ମୁଣ୍ଡରେ ତାଙ୍କ ବାପା ମାଙ୍କର ହା ତ ନାହିଁ ସେ ପିଲାର କିଛି ଅମ୍ କିଛି ଭବିଷ୍ୟତ ନାହିଁ ବୋଲି କହିଥାନ୍ତି ସେମିତି ଯଦି କାମ ମାନେଛ ମାନେ ଗୋଟେ ଅନାଥ ଆଶ୍ରମରେ ଯେମିତି ପିଲାମାନେ ଥାଆନ୍ତି ସେମାନଙ୍କୁ ତାଙ୍କ ବା ମା ପା ରଖିନଥାନ୍ତି।
ହୁଁ ହୁଁ ତ ମୁଁ ତାହାଲେ ଏବେ ଭଲ ଲାଗେ।
ଏବେ ଭଲ ଲାଗେନି ମୁଁ ଯେବେ ଜଏଣ୍ଟ ଫ୍ୟାମିଲି ରେ ଥିଲି ମୋତେ ସେତେବେଳେ ଭଲ ଲାଗୁଥିଲା ଏବେ ଥିଲା ଯେହେତୁ ତ ଭଲ ଲାଗେନି ତ ତାପରେ ବି ମୁଁ ମୋ ରୁମରେ ଏତେ ବାହାରିନି ବାବା ମାମି ସହ ଏତେ ବି କଥା ମାନେ ଏତେ ବି କ୍ଲୋଜ୍ ନାହିଁ ମୁଁ। ମୁଁ ଏବେ ନାହିଁ ମୁଁ ପିଲା ଦିନୁ ବାବା ମମି ସହ ଏ ତେ କ୍ଲୋଜ୍ ନାହିଁ ଯେତିକି ମୁଁ ଦଦାଖୁଡ଼ି ସହ ଆଉ ଆମ ପିଲାମାନଙ୍କ ସହ କ୍ଲୋଜ ଅଛି।
ହୁଁ ହୁଁ ଏବେ ତାହେଲେ ଘରେ କିଏ କିଏ ରୁହନ୍ତି?
ଘରେ ଭାଇ ତ ରୁହେନି ଏଠି ଭାଇ ବାଙ୍ଗାଲୋର ରେ ରହେ ଭାଇର ଜବ୍ ଅଛି। ତ ମୁଁ ବାବା ମମି।
ହୁଁ ହୁଁ।
ତ ଏବେ ତମେ କଉଠି ରୁହ?
ଏବେ ତ ଭୁବନେଶ୍ୱରରେ ରହୁଛି।
ଓ ହୋ ଆଉ
ଆଉ ସେମିତି ବ ଆଉ ଏମିତି ବାପା ମମି ମଝିରେ ମଝିରେ ଆସନ୍ତି ଏବେ ରଜ ଆସିବ ରଜ ବେଳେ ବାପା ମମି ଆସିବେ ବାର ତେର ତାରିଖ ଆଡ଼କୁ ଦଶ ପନ୍ଦର ଦିନ ରହିକି ଯିବେ।
ଆଛା ତମର ସେଇଠି କଣ ଫ୍ଲାଟ ନା କି ରୁମ୍ ନେଇକିରି ଅଛ?
ନା ରୁମ୍ ନେଇକି ଅଛି।
ଆଛ ପେମେନ୍ଟ ତ ଅଧିକ ହଉଥିବନା ସେଠି ରୁମ୍ ଭଡ଼ା?
ହଁ ଛଅ ହଜାର ଟଙ୍କା ଆଉ। ନା ଏବେ ତ ଘରକୁ ଆସିଛି ମୁଁ ଯେବେ ରୁହେ ଆମେ ତିନି ଜଣ ବ୍ୟାଚେଲର୍ ପିଲା ରହୁ। ସାଙ୍ଗ ଜଣେ ଆଉ ମୁଁ ଆଉ ଗୋଟେ ପିଲାଟେ। ଆମେ ତିନି ଜଣ ରହୁ ହଁ ଦି ଦି ହଜାର ଦି ଦି ହଜାର ଲେଖା ପଡ଼େ ଆଉ।
ଆଉ ବାକି ଖାଇବା ପିଇବା ସେଇଠି।
ଖାଇବା ପିଇବା ରୋଷେଇ କରିଦବ ନହଲେ କେବେ କେବେ ନହେଲେ ମୋର ଲେଟ୍ ହେଲେ କି ଯାହା ଲେଟ ଯଦି ରଷେଇ ନଥାଏ ବାହାରେ ଖାଇବା ପଡେ ଆଉ।
ବାହାର ଖାଦ୍ୟ ଟା ବି ଭଲ ନାହିଁ ନା ଦେହ ପାଇଁ।
ହଁ କଣ କରିବା ବାଧ୍ୟ ସବୁଦିନ ତ ରୋଷେଇ କରିରେ ହୁଏନି ବେଳେ ବେଳେ ଲେଟ୍ ହୁଁ।
ହୁଁ।
ତ ମୁଁ ପ୍ରାୟ ୱକେଣ୍ଡ ଟେ ଘରକୁ ପଳେଇ ଆସେ ଶୁକ୍ର ଶନି ରବି ଦିନ।
ଘରକୁ ମାନେ ଏଇ ଯୋଉ ଭାଉଜ ଘରକୁ କହୁଛ ତ। ହଁ ଆ।
ଏତୁ ହଁ ମାତ୍ର ସାଠିୟେ କିିଲୋମିଟର।
ଆ ଭାଉଜ ଘରେ କିଏ କିଏ ରୁହନ୍ତି?
ହଁ ଭାଇ ଭାଉଜ ଆଉ ଝିଅ ଗୋଟେ ଛୋଟ ଝିଅ।
ତିନି ବର୍ଷର।
ଆଉ ଛୋଟ ଯିବ ତାହେଲେ କେତେ ଛୋଟ?
ହଁ ତିନି ବର୍ଷର।
ତମକୁ ସେ ଦଦା ବୋଲି ଡାକୁଥିବ ନା?
ହଁ ଦାଦା ନା ନା ଦାଦା।
କିଏ ମାନେ କେତେଜଣ କକା ଭଳି ଡାକନ୍ତିଭି ମୁଁ ଶୁଣିଛି କେତେ ଜାଗାରେ। ଆ ମୁଁ ତାଙ୍କ ସେ ସେଇଠି କୋଶ୍ଚିନ୍ କଲି କକା କିଏ ନା ଆମ ବାପା ବାପାଙ୍କ ଭାଇ ଯିଏ କକା ବୋଲି ଡାକେ ଆମେ ଯେହେତୁ ହଁ ଆମେ ଯେହେତୁ ଦାଦା ବୋଲି ଡାକିରି ଆସଛୁ ତ କକା ବୋଲି ଆମେ ଜାଣିନୁ।
ହୁଁ ଆଉ ତମେ ଖାଇ ସାରିଲଣି ତାହେଲେ।
କେଉଁ ଫ୍ୟାମିଲିଟା ଭଲ ଲାଗେ ହଁ?
ଓଭିସ୍ଲି ମୁଁ ତ ଜଏଣ୍ଟ ଫାମିଲି କେବେ ଜାଣିନି କିନ୍ତୁଣିଛି ଯେତେ ଜଏଣ୍ଟ ଫାମିଲି ଭଲ ଲାଗେ।
ଆଛା ଠିକ୍ ଅଛି ତ କଲ୍ ଟାଇମ୍ ହେଇଯାଇଛି ତ ରଖୁଛ।
ହଉ।